ହ୍ୟାଲୋ।
ଆଜ୍ଞା ନମସ୍କାର କେମତି ଅଛନ୍ତି?
ନମସ୍କାର ହଁ ମୁଁ ବହୁତ ଭଲ ଅଛନ୍ତି। ଆପଣ କେମିତି ଅଛନ୍ତି?
ହଁ ମୁଁ ବି ବହୁତ ଭଲ ଅଛି। ଆଉ କେମିତି ଦେହ ପା ସବୁ ଭଲ ଅଛି?
ହୁଁ ହୁଁ ଦେହ ପା ସବୁ ଭଲ ଅଛି ପରିବାର ସମସ୍ତେ ଠିକ ଠାକ୍ ଅଛନ୍ତି।
ଆଜ୍ଞା ଆଉ ଖାଇସାରିଲେଣି ନା ଖାଇନାହାନ୍ତନ୍ତି?
ହଁ ରାତ୍ରି ଭୋଜନ ଜଷ୍ଟ ଏବେ ସରିଲା। ଆ ରାତ୍ରୀି ଭୋଜନ ସାରିକି ଏବେ ଜଷ୍ଟ ବସିଚି। ଆପଣ?
ହଁ ମୁଁ ବି ଜଷ୍ଟ ଏବେ ଖାଇକି ବସିଚି। ଆଉ ଆଜି ତ ଭଲ ବାର ଅଛି ଆପଣ ଆଜି ନିସ ଶ୍ଚିନ୍ତ ଭାବରେ କିଛି ଭଲ ଆମିଷ ଖାଇଥିବେ ବୋଧେ କଣ ଖାଇଛନ୍ତି ଆଜି?
ହଁ ନିହାତି ଆମିଷ ବୋଲି ରାତିରେ କିଛି ଖାଇନି କିନ୍ତୁ ମଧ୍ୟାହ୍ନ ଭୋଜନରେ ଯୋଉଟା ଖାଇଥିଲି ଚିକେନ ଖାଇଦଥିଲି ମଧ୍ୟାହ୍ନ ଭୋଜନରେ।
ଆଛା ଭଲ କଥା ଆଉ।
ଆଉ ଆପଣ ନନ ଭେଜ୍ କିଛି ଖାଇଚନ୍ତି ନା ଖାଇନାନ୍ତି?
ନାଁ ଆକ୍ଚୁଆଲି ମୁଁ ଏବେ ଟିକେ ସାଧା ଖାଉଚି କାହିଁକି ନା ଆମ ଘରେ ମୋ ଜେଜେଙ୍କର ଡେଥ୍ ହେଇଯାଇଛି ତ ଆଜି ଆମର ଏବେ ଅଣସୁଧିଆ ଚାଲିଚି ତ ସେଥିପାଇଁ ମୁଁ ଏବେ ଆଇଁଷ ଖାଉ ନାହିଁ।
ଆଚ୍ଛା ଆଚ୍ଛା ବହୁତ ଭଲ କଥା ତାହେଲେ। ଆ ଯେହେତୁ ଏମିତି ଅସୁବିଧା ତ ଆପଣଙ୍କ ମାନିବାକୁ ହିଁ ପଡିବ ମାନିକି ଚଳିବାକୁ ପଡିବ।
ଆଜ୍ଞ।
ଆଛା ଆଛା ଆଉ ଆପଣଙ୍କର ଅ କୁହନ୍ତୁ କଣ କେମିତି ସ୍କୁଲ କଲେଜ ଲାଇଫ କଣ କେମିତି ଆପଣ କଟିଥିଲା? ଛୋଟବେେଳ ଅନୁଭୂତି ସେୟାର କରନ୍ତୁ।
ଆଜ୍ଞା ନିଶ୍ଚିତ ଭାବରେ ମତେ ଭଲ ଲାଗିଲା କି ଆପଣ ଜାଣିବାକୁ ଚାହୁଁଛନ୍ତି ଯେ ସ୍କୁଲ କଲେଜ ର ଅନୁଭୁ କେମିତି ଥିଲା ମୋର ତ ସର୍ବପ୍ରଥମେ ତ କହିବାକୁ ଚାହିଁବି ଯେ ମୁଁ ବହୁତ ସ୍କୁଲ ଚେଞ୍ଜ କରିଚି ମାନେ ଏମତି କନଷ୍ଟାଣ୍ଟ ମୋର ଗୋଟେ ସ୍କୁଲ୍ ନାହିଁ। ଅ କହିବାକୁ ଗଲେ ମୋ ପାଖା ପାଖି ପାଞ୍ଚ ଛଅଟି ସ୍କୁଲ୍‌ ଚେଞ୍ଚେ କରିଚି, ଯଉଟା କି ମୋ ଲାଇଫ୍ ର ସବୁଠୁ ବଡ଼ ଗୋଟେ ଅନୁଭୂତି। ତ ପ୍ରଥମେ ମୁଁ ଯେମ୍ତି କହିବି କି ମୁଁ ଆଗେ ପ୍ଲେ ସ୍କୁଲ୍‌ ଯାଇଥିଲି। ପ୍ଲେ କୁଲ୍‌ ମାନେ ଯେମ୍ତିକି ନର୍ସରୀ ଆଣ୍ଡ ଏଲ୍ କେଜି ଯେମ୍ତି ଯାଆନ୍ତି, କିଣ୍ଡର୍ ଗାଡ଼େନ୍ ଟାଇପ୍ ର ଯ ଛୋଟ ପିଲାମାନେ ଖେଳିବା ପାଇଁ ଯାଆନ୍ତି, ତ ପ୍ରଥମେ ମୁଁ ସେ ସ୍କୁଲ୍‌ ଯାଇଥିଲି। ଅ ତା'ପରେ, ମୁଁ ମର ତୃତୀୟ ଶ୍ରେଣୀ ପାଖରୁ ସେଠି ମୁଁ ପ୍ରଥମରୁ ନର୍ସରୀରୁୁ ନେଇକି ତୁତୀୟ ଶ୍ରେଣୀ ପର୍ଯ୍ୟନ୍ତ ସେଇଠି ପଢ଼ିଥିଲି। ତା'ପରେ ତୃତୀୟ ଶ୍ରେଣୀରେ ମୁଁ ଶ୍ରୀ ଅରବିନ୍ଦରେ ପ ଥିଲି। ଆଉ ତା'ପରେ ତୃତୀୟରୁୁ ନେଇକି ପଞ୍ଚମ ପର୍ଯ୍ୟନ୍ତ, ମୁଁ ପଞ୍ଚମ ଶ୍ରେଣୀରୁ ଶିଶୁ ମନ୍ଦିରରେ ଆଡ୍‌ମିଶନ୍‌ କ ଥି ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର। ତା'ପରେ ମୁଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରେ ଆଁ, ସେଠି ମୁଁ ପଢ଼ିଥିଲି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ। ଫୁଣି ମୁଁ ଅଷ୍ଟମ, ଅଷ୍ଟମ ଶ୍ରେଣୀ କେବଳ ପଢ଼ିଲି ଆଉ ଗୋଟେ। ଗୁରୁ କୁଲ୍ ଟାଇପ୍ ର ଗୋଟେ ଥିଲା, ବର୍ଷେ ପର୍ଯ୍ୟନ୍ତ ସେଠି ମର ସ୍କଲାର୍ସିପ୍ ହେଇଥ୍ଲା। ତ ଭୁବ୍ନେଶ୍ୱର୍ ଗୋଟେ ଗୁରୁୁକୁଲ୍ କଲେଜ୍‌ ଥିଲା, ତ ସେଠି ମୁଁ ପଢ୍ ଥିଲି, ପୁରା ହଷ୍ଟେଲରେ ରହିଥିଲି। ଅଷ୍ଟମ ଶ୍ରେଣୀରେ। ତା'ପରେ ନବମ ଦଶମରେ ମୁଁ ଯଉଠି ରୁହେ, ମାନେ ମୋ ଲୋକେସନ୍‌ ଘର ଯଉଠି ଅଛି। ତ ସେ-ଟି ଘର ପାଖ୍ ରେ ଗୋଟେ ହାଇସ୍କୁଲ୍‌ ଥିଲା, ମୁଁ ସେଇଠି ପଢ୍‌ଥିଲି। ତ ଏମିତି କହିୟା କୁ ଗଲେ ମୋ ପାଞ୍ଚ୍ ଛଅଟି ସ୍କୁଲ୍‌ ଚେଞ୍ଚ୍ କରି ପଢ଼ିଛି ‌ଆଉ ଆମ ସ୍କୁଲ ଲାଇଫ୍ ରେ ବି ଅନୁଭୂତି ବହୁତ୍ ଭଲ ରହି। ଯେମିତି କିି ମୁଁ, ନୂଆ ନୂଆ ସ୍କୁଲ୍‌ ନୂଆ ନୂଆ ସାଙ୍ଗ ମାନଙ୍କୁ ଭେଟିଛି। କେମିତି ସମସ୍ତଙ୍କର ପରମ୍ପରା କଲ୍ଚର୍ ସବୁ ସ୍କୁଲରେ ସେଗୁଡ଼ା ବି ବହୁତ୍ ଅନୁଭୂତି କରଛି, ବହୁତ୍ ଭଲ ଭାବରେ। ଥିଲା ଖାସ୍ କରି ଯେହେତୁ ମୁଁ ସବୁ ସ୍କୁଲ୍‌ ଚେଞ୍ଚ୍ କର୍ ଥିଲି, ତ ମର ବେଶୀ କେହି ସାଙ୍ଗ ସେଥି ପାଇଁ ବନି ପାରି ନ ଜାଗାରେ ସବୁ ଥିଲେ, ତ ଖାସ୍‌ କରିକି ମର୍ ଯଉ ସାଙ୍ଗ ସବୁ ହେଇଥିଲେ ନବମ, ଦଶମ ଶ୍ରେଣୀ ଯା---ହେଇଥିଲେ। ଉଟା କିି ବହୁତ୍ ଭଲ ଥିଲା, ଆମେ ସାଙ୍ଗ ମାନେ ମିଶିକି ବହୁ ଅଧିକା ମଜା ମସ୍ତି କ---ଥିଲୁ ସ୍କୁଲ୍ ଟାଇମ୍ ରେ। ଯେମ୍ତିକି ବେଳେ ବେଳେ ଆମେ ସ୍କୁଲ ନ ଯାଇକି, ସ୍କୁଲ୍‌ ଛୁଟି କରିକି। ଆଁ କିଛି ଯେମ୍ତି ମାନି ନିଅନ୍ତୁ, ଆମେ ଛୁଆ ବଳେ ଫିଷ୍ଟ୍ କରୁଥିଲୁ ଜଣଙ୍କ ଘରୁକୁ ଯାଇକି। ତ ଏମ୍ତି କହି---କୁ ଗଲେ ବହୁତ୍ କିଛି ମୁଁ ସ୍କୁଲ୍‌ ଲାଇପ୍ ରେ ବି ମ ମଜା ମସ୍ତି କରିଚ, ଅଲଗା ଅଲଗା ଅନୁଭୂତି ମଧ୍ୟ ମର ହେଇଚି। ଯେହେତୁ ମୁଁ ଅଲ୍ଗା ଅଲ୍ଗା ସ୍କୁଲ୍ ସବୁ ଚେଞ୍ଚ୍ କରିଚି। ତ କଉ ସ୍କୁଲ୍ ରେ କେମିତି କଲ୍ଚର୍ ତାଙ୍କର ସେ ସବୁ ବିଷ୍ରେ ମୁଁ ଗ୍ରହଣ କରି। ତ ଆପ କୁଲ୍‌ ଲାଇଫ୍ କ'ଣ ଥିଲା?
ହଁ, ଯେମ୍ତିକିି ମୋର ବି ବହୁତ୍ ସ୍କୁଲ ଲାଇଫ୍ ବହୁତ୍ ବଢ଼ିଆ ଥିଲା, ଯେମ୍ତି କି ମାନେ ଏବେ ବି ମନେ ପ---ଲେ ବହୁ କିଛି ମନ୍‌ ଦୁଃଖ ଲାଗେ କି, ମାନେ ସେ ଦିନ ଏବେ ଆଉ ନାହିଁ ପଳେଇଚି ସେ ସବୁ ଦିନ। ଆଉ ମାନେ ବେଳେ ବେଳେ ଇଚ୍ଛା ହୁଏ କି, କାସ୍‌ ସେଇ ଦିନ କି--ପୁଣି ଥରେ ଫେରି ଆସନ୍ତା ପୁଣ୍ ଥରେ ଆମେ ସ୍କୁଲ୍‌ ଯାଆନ୍ତୁ, ଙ୍କ କରନ୍ତୁ। ହଁ ଯେମ୍ ନେମ୍ତିକିି ଆ ସ୍କୁଲ୍ ଲାଇଫ୍ ମର୍ ବି ବହୁତ୍‌ ବଢ଼ିଆ ଥିଲା, ପ୍ରଥମତ ଆମ ଗ୍ରାମରେ ଯଉଟା ଗାଁରେ ଥାଏ ପ୍ରାଇମେରୀ ସ୍କୁଲ୍। ସେଇଟା ଗୋଟେ ପ୍ରାଇମାରୀ ସ୍କୁଲ୍ ଥିଲା ଆମ ଗାଁ ରେ। ଗାଁ ରେ ପ୍ରାଇମେରୀ ସ୍କୁଲ୍---ପ୍ରଥ୍ମେ ପଞ୍ଚମ ପର୍ଯ୍ୟନ୍ତ ପ୍ରାଇମେରୀ ସ୍କୁଲରେ ଆମେ ପଢ଼ିଥିଲୁ, ଗାଁ ସ୍କୁଲରେ। ତା'ପରେ ପ୍ରାଇମେରୀ ସ୍କୁଲ୍ ସଇଲା ପରେ, ହାଇସ୍କୁଲ୍କୁ ଯେତେବେଳେ ଗଲୁ, ଆମ ଘର ପାଖରୁ ଜଷ୍ଟ ତିନିରୁ ଚାରି କିଲୋମିଟର ଦୂର ହବ। ତ ହାଇସ୍କୁଲ ଯେତେବେଳେ ଗଲୁ ତ ତିନ ଚାରି କିଲୋମିଟର ଚାଲିକି ଯିବୁନୁ ତ, ସେଥିପାଇଁ ସାଇକଲ ହିଁ ଅ-ଆଣିଥିଲୁ ପ୍ରଥମେ ଅ-କିଣିକିନା, ସାଇକେଲ ହିଁ ଆଣିଥିଲୁ ଓ ତା'ପରେ ସାଇକେଲ୍ ମାଧ୍ୟମରେ ଆମେ ସାଙ୍ଗ ଚାରିଜଣ ଚାରିରୁ ପାଞ୍ଚ ଜଣ ପିଲା ଗାଁ ପିଲା ସମସ୍ତେ ଆମେ ସମସ୍ତେ ସକାଳୁ ଅ ସବୁ କାମ ସାରିକି, ବ୍ୟାଗ୍ ଧରିକି ସାଇକ୍ କଲ୍ ଧରିକି ଆ ଏକା ସାଙ୍ଗରେ ମାନେ, ସାଙ୍ଗ ହେଇକି ଯାଉଁ। ଜଣେ ସେଥିରୁ ଯଦି ବି ଟିକେ କିଛି ସମୟ ଡେରି କରିଦିଏ। ତ ଆମେ ତାଙ୍କ ସହ ତାଙ୍କ ତା ପାଇଁ ୱେଟ୍ କରିଥାଉଁ ଗୋଟେ ଜାଗାରେ। ଆମେ ୱେଟ୍ କରିଥିବୁ କି, ଆକ୍ଚୁଆଲି ଚାରି ପାଞ୍ଚ ଜଣ ମାନେ ପିଲା ସମ୍ ତେ ଏକାଠି ହେବେ। ତା'ପରେ ଯାଇକିନା ସାଇକେଲ୍ ଚଲେଇକିନା ଆମେ ତିନି ଚାରି କିଲୋମିଟର ଯଉ ସ୍କୁଲ ରହୁଛି ଡିଷ୍ଟାନ୍ସ, ସେଇଠିକୁ ଆମେ ସାଇକଲ ଚଲେଇକି ଯାଉଁ। ଏବଂ ସ୍କୁଲରେ ପ୍ରଥମେ ଯାଇସାଇଲା ପରେ, ଯୋଉଟା କିି ପ୍ରାର୍ଥନା କରାଯାଏ ପ୍ରଥମେ ପ୍ରଥମେ ଯାଇକିନା କ୍ଲାସ୍ କ୍ଲାସ୍ ରୁମରେ ପ୍ରଥମେ ବ୍ୟାଗ୍, ବ୍ୟାଗ୍ ରଖି ସାଇଲା ପରେ ତା'ପରେ ପ୍ରାର୍ଥନା ହବ। ସ୍କୁଲ ଗ୍ରାଉଣ୍ଡ ଯୋଉଟା ଥାଏ, ସେଠି ପ୍ରଥମେ ପ୍ରାର୍ଥନା ହବ। ପ୍ରାର୍ଥନା ହେଇସାଇଲା ପରେ ତା'ପରେ ସମସ୍ତେ ଗୋଡାହାତ ଧୋଇକିନା ଆରାମ୍ ସେ ଆସିକିନା କ୍ଲାସ୍ ରୁମ୍ ରେ ବସିବେ ଏବଂ କ୍ଲାସ୍ ଆରମ୍ଭ ହବ। କ୍ଲାସ୍ ଆରମ୍ଭ ହେଇ ସାରିଲା ପରେ ଅ ଯେତେବେଳେ ବି କ୍ଲାସ୍ ଆରମ୍ଭ ହୁଏ, ଆମେ ଯୋଉ ଚ-ଚାରି ଜଣ ପିଲା ଥିମୁୁ ଆମେ ସଦାବେଳେ ମାନେ ଯଥା ସମ୍ଭବ ଇଏ ଚେଷ୍ଟା କରୁ କି ଗୋଟିଏ ଡେସ୍କ୍ ବେଞ୍ଚରେ ବସିକିନା ଆମେ ସମସ୍ତେ ଚାରି ଜଣ ଯୋଉ ଚାରି ଜଣ ପିଲା ଯାଆନ୍ତୁ, ଚାରି ପାଞ୍ଚ ଜଣ ପିଲା ସେ ଗୋଟିଏ ଡେସ୍ ବେଞ୍ଚ୍ ରେ ହିଁ ବସିବା ସଦାବେଳେ ଚେଷ୍ଟା କରିଥାଉ କି-ଇ ମାନେ ଦି ଜଣ ଅଲଗା ଡେସ୍ ଆଉ ଯଉ ଦି ଜଣ ଅଲଗା ଡେସ୍ ରେ ଡେସ୍ ବେଞ୍ଚ ରେ ବସିବେ ସେମିତି କିଛି ମାନେ ଆମେ ଚାହୁଁନ ନଥାଉ କେବେ ବି? ଆମେ ସଦାବେଳେ ଗୋଟିଏ ଡେସ୍ ବେଞ୍ଚ୍ ରେ ବସିବା ଆମେ ସେତେବେଳେ ଚାହୁଁ ଆଉ, ସେଇଟା ବହୁତ ଥର କରିଛୁ କି, ଗୋଟିଏ ଡେସ୍ ବେଞ୍ଚ୍ ରେ ବସିମୁୁଁ କ୍ଲାସ୍ କରିମୁଁ ଏବଂ କ୍ଲାସ୍ ସରିଲା ପରେ ଯେତେଳେ ଆ ମଧ୍ୟାହ୍ନ ଭୋଜନ ପାଇଁ ଯେତେବେଳେ-ଏ, ବି ବିରତି ଦିଆଯାଏ। ସେତେବେଳେ ଆମେ ମଧ୍ୟାହ୍ନ ଭୋଜନ ବି-ଅ ପ୍ରାୟ ଟାଇମ୍ ତ ଆମେ ହଉଛି ଘରକୁ ପଳେଇ ଆସୁ, ଯେହେତୁ ଘର ତିନି ଚାରି କିଲୋମିଟର ରହୁଛି। ତ ଘରକୁ ପଳେଇ ଆସୁ, ମଧ୍ୟାହ୍ନ ଭୋଜନ ଯଉ ଥା, ତିରିଶ ମିନ୍ଟି ପାଇଁ ବ୍ରେକ୍ ଦିଅନ୍ତି। ସେଇ ଟାଇମ୍ ଭିତରେ ଆସିକିନା, ତୁରନ୍ତ ସାଙ୍ଗେ ସାଙ୍ଗେ ଆସିକିନା, ସାଙ୍ଗେ ସାଙ୍ଗେ ଖାଇକିନା ପୁଣିଥରେ ସାଙ୍ଗେରେ, ସାଙ୍ଗେ ସାଙ୍ଗେ କିନା ଯାଉ ଏବଂ ଯାଇସାଇଲା ପରେ, ପୁଣି ଆଉ ଅନ୍ୟ ଯୋଉ ଅ ଯେତିକି ସମୟ ଥାଏ। ସେ ସବୁ କ୍ଲାସ୍ କରୁ। କ୍ଲାସ୍ ସାରିଲା ପରେ ତା'ପରେ ଏକାଠି ସାଙ୍ଗ ହେଇକି, ଘରକୁ ଆସୁ। ମୋ ଘରେ ପୁଣି ଥରେ ବ୍ୟାଗ୍ ରଖିକି, ଆଉ ଗୋଡ ହାତ ଧୋଇକି ପୁରା ଫ୍ରେଶ୍ ହେଇକିନା ପୁଣି ଥରେ ସେତେବେଳେ ତ, ଯେତେବେଳେ ଅପରହ୍ନ ହେଇଯାଇଥାଏ। ସ୍କୁଲ ସରିବା ସମୟରେ ଅପରା୍ହ୍ନ ହେଇ ସଲା ମାନେ ଅପରାହ୍ନ ଟାଇମ୍ ରେ ହିଁ, ଆ ଗୋଟିଏ ହଉଛି କାମ ରହି ଖେଳା ଖେଳି କରିବା। ଯୋଉଟା କି ଗାଁ ପଡିଆରେ ହୋଇ ଥାଏ। ତ ସେତେବେଳେ ସାଙ୍ଗେ ସାଙ୍ଗେ କାମ ସାରିକି, ଆ ଖେଳା ଖେଳି କରିବାପାଇଁ ବହୁତ ଭଲ ଲାଗେ ସମସ୍ତଙ୍କୁ। ତ ଆମେ ଗାଁ ପଡିଆରେ ଆସିକି ସମସ୍ତ ସାଙ୍ଗମନକ ଆମେ ଯୋଉ ସ୍କୁଲ ଯାଇଥିବୁ ଏବଂ ଅନ୍ୟ ସ୍କୁଲରେ ବି ଯୋଉମାନେ ପଢୁଥିବେ ସେମାନେ ଆସ୍ ସି ଏକାଠିରେ ଗାଁ ପଡିଆରେ ସମସ୍ତେ ମିଶନ୍ତି, ଏବଂ ଖେଳ ଖେଳି ବହୁତ ଭଲ ଭାବରେ ହୁଏ।
ଯାହଉ, ଆପଣଙ୍କର ତ ସ୍କୁଲ ର ଅନୁଭୂତି ବହୁତ ହି ଅଧିକା ଭଲ ରହିଛି। ଆଉ ଶୁଣିକି ମତେ ବହୁତ୍ ମତେ ଇନ୍ଟ୍ରେଷ୍ଟିଙ୍ଗ ଲାଗିଲା ଯେ, ଆପଣ ବହୁତ ମଜା ମସ୍ତି କରୁଥିଲେ। ଯେମିତି କି ଆପଣ କହିଲେ ଯେ ଆପଣ ସ୍କୁଲ ରେ ଯେମିତି ସାଇକେଲ ନେଇକି ଯାଉଥିଲେ ତ ସୋଇକେଲ କଥାର ମୋର ବି ଗୋଟେ ଜିନିଷ ମନେ କଇଲା ମୁଁ ବି ଅ ଆପଣଙ୍କୁ ସେଟା ଅ କହିବାକୁ ଚାହାଁନ୍ତି ସେୟାର କରିବାକୁ ଚାହାଁନ୍ତି ମୋର ଅନୁଭୂତି ଗୋଟେ।
ହଁ।
ତ ତେବେଳେ ନୂଆ ନୂଆ ମୁଁ ବି ସ୍କୁଲ ଯାଉଥିଲି ତ ସେ ଅଷ୍ଟମ ନବମୀ ଶ୍ରେଣୀରେ ମୋର ବି ସାଇକେଲ କିଣାହେଇଥିଲା। ତ ମୁ ପ୍ରଥମ ସାଇକେଲ୍ ରୁ କେମିତି ହେଇଥିଲା କି ମୁଁ ଗୋଟେ ଅ ଅଲଗା ଟାଇପ ର ଗୋଟେ ସାଇକେଲ କିଣିବାକୁ ଚାହୁଁଥିଲି ଆଉ ଘରେ ଜିଦ୍ଧି କରିକି ମଧ୍ୟ ସେ ସାଇକେଲ ଟା କିଣିଥିଲି। ଆଉ ସେ ସାଇକେଲ ନେଇ ମୁଁ ପ୍ରଥମ ଦିନ ହିଁ ସ୍କୁଲ ଯାଇଚି ଆଉ ଏମିତି ସ୍କୁଲରେ ପଢିଥିଲି ରାସ୍ତାରେ। ଯୋଉଥିରେ କି ମତେ ତିନି ଦିନ୍ ହସ୍ପିଟାଲ୍ ରେ ହିଁ ରହିବାକୁ ପଡିଥିଲା।
ଆଚ୍ଛା। ମାନେ ଯେମିତି କିି ତମେ ଅଆ ସାଇକେଲ ଭଲରେ ଶିଖିିନଥିଲ ନା କୌଣସି ଛୋଟ ଆକ୍ସିଡେଣ୍ଟ୍ ହେଇଯାଇଥିଲା?
ଆଜ୍ଞା ଛୋଟ ଆକ୍ସିଡେଣ୍ଟ୍ କହିଲେ ସେଟା ଅପେବ୍ଧି ହବନି କାହିଁକିନା ମୁଁ ସାଇକେଲ୍ ଗାଡି ସୁବୁ କିଛି ସି କିଛି ଏବେ ବି ମତେ ମାନେ ଇଭିନ୍ ମତେ କାର୍ ବି ଚଲେଇ ଆସେ ସେମିତି କିଛି ନାଇଁ କିନ୍ତୁ ଗୋଟେ ପ୍ରଥମ ଦିନ ହିଁ ଯୋଉ ଦିନ ମୁଁ ସାଇକେଲ କିଣିଥିଲି ଆଉ ସେଇଦିନ ହିଁ ମୁଁ ଟିଉସନ୍ ଯାଉଥିଲି। ସ୍କୁଲ୍ ପାଇଁ ସାଇକେଲ୍ କିଣାଥିଲା ଟ୍ୟୁସନ୍ ନେଇକି ଯାଉଥିଲଥିଲି। ତ ବାଟରେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଇଯାଇଥିଲା ମୋର ଯୋଉ ଟାରେ କି ଫାଷ୍ଟ୍ ଦିନ ହଁ ମୁଁ ସାଇକେଲରୁ ପିଡିକି ହସ୍ପିଟାଲ ମୋର ଗୋଡ ଫ୍ରାକ୍ଚର୍ ହେଇଯାଇଥିଲା।
ଆଚ୍ଛା ଆଚ୍ଛା ଏଇ କଥାଟା କି ଛୋଟବେଳେ ଏମିତି କିଛି ହେଇଥିଲା ବୋଲିକି ସାରା ଜୀବନ ପାଇଁ ଉଣା ମନେ ରହିବ କି ଆପଣ ନୂଆ ସାଇକେଲ କିଣିଥିଲେ ଫାଷ୍ଟ୍ ଡେ। ପ୍ରଥମ ଦିନରେ ହିଁ ଆପଣଙ୍କର ଏମିତି ଗୋଟେ ମାନେ ଛୋଟ କ୍ଷତି ଗୋଟେ ହେଇଥିଲା। ଏଇଟା ସବୁଦିନ ପାଇଁ ଆପଣଙ୍କ ଜୀବନରେ ମନେ ରହିଥିବ।
ହଁ ସେଇଟା ମୋ ସବୁଦିନ୍ ପାଇଁ ମନେ ଅଛି ଯେ ମୁଁ ପ୍ରଥମ ସାଇକେଲ୍ କିଣିଥିଲି ଆଉ ପ୍ରଥମେ ହିଁ ମୁଁ ପଡିଯାଇଥିଲି ତାପରେ।
ଆଚ୍ଛା ଆଚ୍ଛା ବୋହୁତ୍ ଭଲ କଥା ଆଉ ଆପଣ ରୋଷେଇ କରି ଜାଣନ୍ତି?
ହଁ ହଁ ମତେ ରୋଷେଇ କରିବାକୁ ବୋହୁତ୍ ଭଲ ଲାଗେ ମୁଁ ନିଜେ ବୋହୁତ୍ ଜିନିଷ ରୋଷେଇ କରିକି ଖାଏ। ଆଉ ମତେ ବାହାର ଆକ୍ଚୁଆଲି ଖାଇବା ଏତେ ପସନ୍ଦ ନୁହଁ। ପ୍ରିଫର କରେ କି ମୁଁ ଯେତେ ହବ ନିଜେ ହିଁ ବନେଇକି ଖାଇବି ତ ମତେ ସେଇ ସବୁ କିଛି ଜଣାଅଛି ମତେ ସବୁ ପ୍ରକାରର ରୋଷେଇ ଜଣାଅଛି।
ଆଚ୍ଛା କୋଉଟା ଆପଣ ମାନେ ପ୍ରିୟ ଖାଦ୍ୟ ରହୁଛି କୋଉଟା ଆମିଷ ନା ନିରାମିଷ?
ନାଇଁ ମୁଁ ଟିକେ ଆମିଷ ଖାଇବାକୁ ଅଧିକ ହି ଭଲ୍ ପାଏ ତ ମୁଁ ବେଶୀକା ଟିକେ ପ୍ରିଫର୍ କରେ ନନ୍ଭେଜ୍ କୁ ମାନେ ଆମିଷ ଖାଇବାକୁ ବୋହୁତ୍ ପସନ୍ଦ୍ କରେ। ଆଉ ଆମିଷରେ ମତେ ଟିକେ ଚିକେନ୍ ମାଛ ଆଉ ଚିଙ୍ଗୁଡି ମାଛ ମତେ ବୋହୁତ୍ ପସନ୍ଦ୍ ମାଛ ଭିତରେ ଆଉ ଏମତି ମାଂସରେ ମୁଁ ଚି କେନ୍ ହିଁ ଖାଇବାକୁ ବୋହୁତ୍ ପସନ୍ଦ୍ କରେ ନାଇଁ ମୁଁ ମଟନ୍ ଖାଏନି।
ଆଚ୍ଛା ଆଚ୍ଛା ବୋହୁତ୍ ଭଲ କଥା ଆ ସେମିତି କିି ସବୁ ପ୍ରକାରର ରୋଷେଇ ତାହଲେ ଆପଣଙ୍କୁ ଜାଣିଛନ୍ତି।
ଆଜ୍ଞା ସବୁ ପ୍ରକାର ରୋଷେଇ ମୋତେ ଆସେ ମୁଁ ରୋଷେଇ ବି କରେ ଆମ ଘର ଲୋକଙ୍କୁ ବି ସବୁ ରୋଷେଇ କରି ଦେଇଛି।
ଆଚ୍ଛା ଆଛା ବୋହୁତ୍ ଭଲ କଥା ଆ ଯେ ଯେମିତି କିି ଆପଣଙ୍କୁ ତ ସବୁ ରୋଷଇ ଆସେ କିନ୍ତୁ ମୋ ପକ୍ଷେ ମୋ ଆଡୁ ମୁଁ ଯଦି କହିବି କିନ୍ତୁ ରୋଷେଇ ସେମିତି କିଛି ଅଆ ମତେ ସବୁ କିଛି ଜଣା ନଥାଏ ଯେତିକି ଜଣା ଥାଏ ମୁଁ ନିଜେ ହିଁ କରିନିଏ ଯେତେବେଳେ ବି ମୁଁ ବାହାରେ ରୁହେ ଯେମିତି କିି ଭୁବନେଶୂର ଥିଲି। ତ ସେଠି ତ ଘରେ ଯେହେତୁ ଘରୁ ବାହାରେ ରହିଥାଏ ସେ ନିଜେ ରୋଷେଇ କରିବା ପଡେ ସାଙ୍ଗମାନ ସହ ହିତ ସେମିତି କି ନର୍ମାଲ ସବୁ ଖାଦ୍ୟ ପ୍ରାୟତଃ ଯାହା ସବୁ ଜାଣିଛି ମୁଁ କରିନିଏ ଏବଂ ସାଙ୍ଗସାଥି ମାନଙ୍କ ସାହାଯ୍ୟ କରନ୍ତି ଆଉ ବାକି ଯେତେବେ ସାଙ୍ଗମାନେ ପଳେଇଯାଆନ୍ତି ମାନେ ତାଙ୍କ କାମରେ ଅଫିସ୍ କାମରେ ପଳେଇଯାଆନ୍ତି ତ ମୁଁ ଯେତେବେଳେ ଫାଙ୍କା ତାଏ ମୋ ସିଫ୍ଟି ଟାଇମ ଯେତେବେଳେ ନଥାଏ ତ ମୁଁ ବି ଅ ସା ସାଧା ଉପରେ ସବୁ କିିଛି କରିଦେଇଥାଏ। ଆଉ ଆମିଷ ଉପରେ ସେମିତି କିଛି ବେଶୀ ନଲେଜ ନଥାଏ। ଯାହା ବିି ଶିଖିଥାଏ ତା ବି ମୁଁ ମାନେ କରିଦିଏ ଏବଂ ସାଙ୍ଗମାନେ ବି ଆସି ଖାଆନ୍ତି। ଅ ସାଙ୍ଗ ହେଇ ଖାଉ ସିଏ ବି ବହୁତ ଭଲ ଲାଗେ। କି ନିଜେ କରିକି ନିଜେ ଖାଇଲେ ମାନେ ଅ କଣ ଗୋଟେ ଅଲଗା ପ୍ରକାର କିଛି କିଛି ଗୋଟେ ଅନୁଭୂତି ଥାଏ କି ନିଜେ କରୁଚି ନିଜେ ଖାଇଚି ସେଟା କିଛି ଅଲ ଅଲଗା ପ୍ରକାର ଅନୁଭୂତି ଥାଏ।
ଆଉ ନିଜେ ରୋଷେଇ କଲେ ବି ଏମିତି ଥାଏ କି ଆପଣ ଯେମିତି ଖାଆନ୍ତି ସେଇଭଳିଆ ଟାଇପର ଆପଣଙ୍କୁ କିଛି କମି ଲାଗେନି। ଖାଇବାରେ ଲାଗେ କି ହଁ ମୁଁ ତ ଏମିତି ଖାଏ ତ ନିଜ ମନକୁ ବି ବୁଝିବାକୁ ମାନେ ଶାନ୍ତି ମିଳେ ନିଜେ ରୋଷେଇ କରି ଖାଇଲେ ନା ଆପଣ ଯେମି ମିତି ଚାହିଁବେ ସେମିତି କରିପାରିବେ ତ ସେଇଟା ମତେ ବହୁତ ଭଲ ଲାଗେ ଆଉ ସେଥିପାଇଁ ହିଁ ମୁଁ ନିଜେ ପ୍ରିଫର କରେ ଯେ ନିଜେ ରୋଷେଇ କରିବା ଆଉ ବାହାର ଖାଇବା ମାନେ ମୁଁ ବହୁତ ପ୍ରକାର ଖାଇବା ଟ୍ରାଏ କରିଛି କିନ୍ତୁ ଯେମିତି କୁହନ୍ତି କି ଯେତେ ବାହାରେ ଖାଇଲେ ବି ମତେ ନିଜ ହାତ ତରନ୍ଧା ଖାଇବା ହି ବି ବହୁତ ଭଲ ଲାଗେ।
ହୁଁ ହୁଁ ହୁଁ ନିହାତି ନିହାତି ବହୁତ ଭଲ କଥା। ଅ ମୁଁ ଆଶା କରୁଛି ଆପଣ ମୋ ସହିତ କଥା ହେଇକି ବହୁତ କିଛି ନୂଆ କିଛି ଶିକ୍ଷା କରିିଥିବେ ଆଉ ମୁଁ ବହୁତ କିଛି ମତଲବ ବହୁତ କିଛି ଆ ଭଲ ଲାଗିଥିବ ଆପଣଙ୍କୁ କ ଥା ହେଇକି ଆଉ
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ମତେ କଥା ତମ ସହିତ ବହୁତ ହି ଭଲ ଲାଗିଲା ମୁଁ ଆଶା କରିବି ଆମେ ଆଗକୁ ବି ଏମିତି ନୂଆ ଅନୁଭୂତି ସବୁ ସେୟାର କରିବ।
ନିଶ୍ଚିତ ଭାବରେ ନିଶ୍ଚିତ ଭାବରେ ଧନ୍ୟବାଦ।
ଧନ୍ୟବାଦ ରଖୁଚି।
ଆଜ୍ଞା।